ହଁ ବା
ବସିଛି ତ ଆଉ।
ଖାଇ ସାରିଲଣି?
ହଁ। ତମେ?
ହାଁ?
ତ ମ୍ୟାଗି ସିଏ ଘରେ ସବୁ କିଏ କିଏ ଅଛନ୍ତି?
ହଲ
ଆଉ ଦେହ ଠିକଠାକ୍?
ହୁଁ ଫିଟ୍ ଆଣ୍ଡ ଫାଇନ୍ ସବୁ ଭଲ ଅଛି। ତମେ ବୋଧେ ରାସ୍ତା କରେ ରହୁଚ? ଏ-ଏ ଏଡେ ଜୋରରେ ସବୁବେଳେ ଗାଡି ସାଉଣ୍ଡ ହଉଚି?
ରାସ୍ତାକୁ ଏବେ ଯାଇଥିଲି, ଘରେ ବସିଲେ ନେଟ୍ ସ୍ଲୋ ହଉଛି ତ ସେଥିପାଇଁ
ନାଁ ତମର ଆଉ
ଆଉ ରଥଯାତ୍ରା ତମ ଆଡେ କେମିତି ହୁଏ?
ଆମ ଆଡେ ରଥଯାତ୍ରା କାହିଁ, ନାହିଁ।
ହଉନି?
ନା।
ଜଗନ୍ ଜଗନ୍ନାଥ ମନ୍ଦିରରେ କେତୋଟି ରଥ ଜାଣିଚ, ରଥ ହୁଏ?
କେତେଟା ଦେ କେତେଟା କେତେଟା? ତିନିଟା ଚ କରେ ପୁରା ନନ୍ଦିଘୋଷ ରଥ ନନ୍ଦିଘୋଷ
ସବୁଏ କହିଲି।
ହଁ ତିନିଟା ରଥ ହୁଏ। ରଥ ତିନ୍ଟାର ନାଁ ହୋଉଚି ଜଗନ୍ନାଥଙ୍କ ରଥ ହୋଉଚି ନନ୍ଦିଘୋଷ। ଆଉ ବଳଭଦ୍ରଙ୍କ ରଥ ହୋଉଚି ଦର୍ପ ଦଳନ।
ନାଁ ନାଁ।
ଆଉ।
ବଳଭଦ୍ରଙ୍କ ରଥ ହୋଉଚି କାଳ ଧ୍ୱଜ।
ତାଳଧ୍ୱଜ ହଁ ସୁଭଦ୍ରା ମାଙ୍କ ରଥ ହୋଉଚି ଦର୍ପ ଦଳନ।
ହଁ ଜଗନ୍ନାଥଙ୍କ ରଥରେ କେତୋଟି ଚକ ଥାଏ କହିଲ?
ସେଇଟା ଜାଣିନିଁ।
ଷୋଳଟି ଚକ ଥାଏ କେତେ ଫୁଟ୍ ର କହିଲ?
ନା ଆଉ ରସେଅର୍ଚ୍ଚ କରିନି ସେଇଟା ବିଷୟରେ।
ପଇଁଚାଳିଶ୍ ଫୁଟ୍ ର ରଥ ଅଛି। ପଇଁଚାଳିଶ୍ ଫୂଟ୍ ଥାଏ ଆଉ ବଳଭଦ୍ରଙ୍କର ଥରେ ଷୋଳଟି ଚକ ଥାଏଁ। ବଳଭଦ୍ରକ ରଥରେ ଚଉଦଟି ଚକ ଥାଏ ଆଉ ସୁଭଦ୍ରଙ୍କ ରଥରେ ବାରଟି ଚକ ଥାଏ। ବାଳ ଭାତ୍ରଙ୍ଗ ଚାଉଥ ସୁବନ୍ନା ଙ୍କ ବାରଟି ଚକ।
ହଁ। ହଁ ଚଉଦଟି ରଥ ହଉଛି ବଳଭଦ୍ରଙ୍କର
ଚଉଦଟି ଚକ ଥାଏ ବଳଭଦ୍ରଙ୍କର।
ହଁ ଚଉଦଟି ଚକ ବଳଭଦ୍ରଙ୍କ ରଥରେ ଥାଏ।
ସୁଭଦ୍ରାଙ୍କଠି ବାରଟି ଚକ ଥାଏ।
ହଁ।
ଆ ବଳଭଦ୍ରଙ୍କ ରଥର ହଉଛି ପ୍ରାୟ ଚଉରାଳିଶ ଫୁଟ। ଆଉ ଉଚତା ହିଁ ଚଉରାଳିଶ ଫୁଟ। ଆଉ ସୁଭଦ୍ରାଙ୍କ ରଥଙ୍କର ହଉଛି ତେୟାଳିଶ ଫୁଟ।
ତେୟାଳିଶ ଚଉରାଳିଶ ଛ ଅଠଚାଳିଶ ଆଚ୍ଛା ପଇଁଚାଳିଶ। ତେୟାଳିଶ ଚଉରାଳିଶ ପଇଁଚାଳିଶ। ଗୋଟେ ଗୋଟେ ଫୋଟ ର ଡିଷ୍ଟାନ୍ସ କଣ ପାଇଁ?
ସେଇଟା ତ ଭଗବାନ ଜାଣିଛନ୍ତି। ନନ୍ଦୀ ଘୋଷଙ୍କ ରଥ କୋଉ କୋଉ କଲ ରେ ହୁଏ କହିଲା?
ନନ୍ଦୀଘୋଷ ନନ୍ଦୀଘୋଷ ହୁଏ ସବୁଜ।
ନା ନା ଅଦିଆ କପଡା ଆଉ ନାଲି ରଙ୍କରେ
ବଳଭଦ୍ରଙ୍କର କୋଉ କପଡା ରେ ହୁଏ କହିଲା?
ବଳଭଦ୍ରଙ୍କର ସବୁଜ ଓ ନାଲି।
ସବୁଯ ନାଲି ସୁଭଦ୍ରାଙ୍କର କଳା ସୁଭଦ୍ରନାଙ୍କର କଳା ନା? କଳା ନା କଣ କଳାଟା
ପ୍ରାୟ ଲକ୍ଷ ଲକ୍ଷ ଲୋକ ଜଗନ୍ନାଥ କଣ ରଥଯାତ୍ରରେ ଉପସ୍ଥିତ ଥାନ୍ତି।
ପ୍ରତି ବର୍ଷ ବଢୁଛନ୍ତି ତ ଆଉ କନ୍ମେସନ୍ ରେ ନାଁ ଦେଖାାଯାଉନି।
ରଥଯାତ୍ରା ଓଡିଆର କେଉଁ ମାସରେ ଥାଏ ହୁ ହୁଏ ଜାଣ୍ଚ?
ଆଷାଢ଼।
ଆଠଢ଼ ମାସ ସୁ ଆଷାଢ଼ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥି ଅନୁଷ୍ଠିତ ହଏ ରଥଯାତ୍ରା।
ଆଟାଇ ଠିକ୍ କହିଛି ତ?
ଉଁ ଉଁ ଠିକ୍।
ଆଜ୍ଞା ଠିକ୍ କହିଲି ନା ଭୁଲ୍ କହିଲି?
ହଁ ଠିକ୍ କହିଲ ଠିକ୍ କହିଲ ଜାତି, ଧର୍ମ, ବର୍ଣ୍ଣ, ନିର୍ଦି ଶେଷ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ସେଦିନ ଓହ୍ଲେଇଥାନ୍ତି।
ଆଁ।
ତାକୁ ପତିତ ପାବନ ଯାତ୍ରା ବୋଲି କୁହାଯାଏ ମଧ୍ୟ।
ଉଁ ହୁଁ ହୁଁ।
ରଥଯାତ୍ରା ଦିନ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ସକାଳେ ଧୂପ ଓ ମଙ୍ଗଳା ଆଳତି ପରେ ମହାପ୍ରଭୁ ପ୍ରସିଦ୍ଧ ପହଣ୍ଡି ବିଜୟଙ୍କ ଆରଭ ହଏ ଜାଣ୍ଚ? ଘଣ୍ଟ ଓ ହୁଳ ହୁଳି ସ ଙ୍ଖବାଦ୍ୟ ଓ ହରିବୋଲ ହୁଳ ହୋଳି ଧ୍ୱନିରେ ପୁରା ଚାରିଆଡେ କମ୍ପିଯାଏ।
ହୁଁ।
ତାର ହୁଳହୁଳି ଏତିକ ଏରିଆ ପୁରା ଚାରିଆଡେ କମ୍ପିଯାଏ।
ହଁ ଅଧିକାଂଶ ସାଦ୍ ଘଣ୍ଟ ହୁଏ।
ହୁଁ। ଛେରା ପହଁରା କିଏ କରନ୍ତି ଜାଣ୍ଚ?
ଗଜପତି ମହାରାଜ୍।
ଗଜପତି ମହାରାଜ୍। ଛେରା ପହଁରା ସରିବା ପରେ ପରେ ରଥରେ ଚାର ମାଳ ଫିଟା ଯାଇ ଘୋଡା ଓ ସାରଧୀଙ୍କୁ ସଜାଯାଏ ଜାଣ୍ଚ?
ହଁ।
ମାନେ ରଥଯାତ୍ରାରେ ସାରା ବିଶ୍ଵ ରୁ ଲୋକ ଆସନ୍ତି ଏମିତି ଆମ ଓଡିଶା ଠାରେ ନୂଅ। ସାରା ବିଶ୍ୱରୁ ଲୋକ ଆସନ୍ତି।
ହୁଁ ହୁଁ।
ଜଗନ୍ନାଥଙ୍କର ମାଉସୀ ଘର କୋଉଠି କହିଲ?
ମାଉସୀମା ମନ୍ଦିର ଗୋଟେ ଗୁଣ୍ଡିଚା ମନ୍ଦିର ସାଦ୍ ଆଉ ଗୋଟେ ନା ସେ ଗୋଟିଏ।
ସେଇ ଗୋଟି
ଗୋଟିଏ।
ଗୁଣ୍ଡିଚା ମିନ୍ଦିରକୁ ମୁଁ ମାଉସୀମା ମନ୍ଦିର କୁହାଯାଏ।
ହୁଁ ହୁଁ। ଗୁଣ୍ଡିଚା।
ଜଗନାଥଙ୍କର ମହାପ୍ରସାଦ ଅଭଡ଼ା ତମେ ଜାଣିଥିବ?
ହୁଁ।
ଅଭଡ଼ା ଖାଇଛ ନା ନାଇ? ମିିଳିନି।
ନା।
ରଥଯାତ୍ରା କେବଳ ଏକ ମେଳା ନୁହେଁ, ଏହା ଗୋଟେ ଉତ୍ସବ। ଏଥେରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥାଏ।
ହୁଁ।
ମାନେ ଜଗନ୍ନାଥ ଯେେବେଳେ ଆସିବେ, ତାଙ୍କ ଆଖିରେ ଆଖି ଅନେଇଦବ ମାନେ ଆଖିରେ ଦୁଃଖ ବାହାରି ପଡିବ, ଜାଣିିଚ? ତମେ ସତରେ ଓ ପ୍ରଭୁଙ୍କୁ ମାନେ ପ୍ରଭୁଙ୍କର ମହିଆ ଅପୂର୍ବ।
ଭୂତ ଅଛନ୍ତି, ତାଙ୍କୁ ଦେଖିଲେ ନ ନ କାନ୍ଦିବା ଲୋକ ବି କାନ୍ଦିବ।
ଦ୍ୱାଦଶୀ ଦିନ ରଥ ଉପରେ ଜାଣିଚ, ଦ୍ଵାଦଶ ଦିନ ରଥ ଉପରେ ଅଧର ପଣା ଭୋଗ ହେବା ପରେ ତ୍ରୟୋଦଶୀ ତିଥିରେ ଠା ଠାକୁର ମାନେ ପୁଣି ପହଣ୍ଡି ହୋଇ ସିଂହ ଦାର ଦେଇ ରତ୍ନବେଦୀକୁ ଫେରିଯାଆନ୍ତି। ତାକୁ ଜାଣିଚ କଣ କୁହାଯାଏ? ତାକୁ ନୀଳଦ୍ରି ବିଜେ କୁହାଯାଏ, ନୀଳାଦ୍ରୀ ବିଜେ କୁହାଯାଏ। ଅଧରପଣା କାହା ପାଇଁ ହୁଏ କହିଲ? ଯୋଉ ଅଧରପଣା ହୁଏ, କାହା ପାଇଁ ହୁଏ? ଦେଖିନ ବଡ ବଡ ମାଠିଆ?
ଭୂତ, ପ୍ରେତ ତ ଯୋଉ ଅତୃପ୍ତ ଆତ୍ମା ଥାଆନ୍ତି, ତାଙ୍କ ପାଇଁ ଉତ୍ସର୍ଗ କରାଯାଏ ଅଧରପଣା।
ଅଧରପଣା ହୁଏ। ମାନେ ରଥଯାତ୍ରା ଟା ଆମ ସାରା ବିଶ୍ୱକୁୁ ପରିଚିତ କରିଚି ଆମ ଓଡିଶା।
ଓଡ଼ିଶାକୁ, ହଁ ଓଡ଼ିଶାକୁ ବିଶ୍ଵରେ ପରିଚିତ ଦେଇଚି ରଥଯାତ୍ରା, ପରିଚୟ ଦେଇଚି।
ସାରା ବିଶ୍ୱରେ ର ରଥଯାତ୍ରା ହଉଚି।
ହୁଁ।
ପ୍ରଭୁଙ୍କର ବିଶ୍ୱ ସୁନାବେଶ।
ହୁଁ, ପ୍ରଭୁଙ୍କ ବେଶ ସୁନା ବେଶ।
ପ୍ରଭଙ୍କର ପ୍ରାୟ କୁଇଣ୍ଟାଲ କୁଇଣ୍ଟାଲ ଓଜନ ସୁବର୍ଣ୍ଣ ଅଳଙ୍କାର ସଜିତ ହୁଅନ୍ତି। ଯାହା ଦେଖିଲେ ଆଖି ଲ ଲସିଯାଏ।
ଆଖି ଝଲସି ଯାଏ।
ନଅ ଦିନର ଶରଦ ଖାଲି ରହଣୀ ପରେ ଆଷାଢ ମାସ ଶୁକ୍ଲ ପକ୍ଷ ଦଶମୀ ତି ଠାକୁର ମାନେ ନିଜ ମନ୍ଦିର କୁ ବାହୁଡ଼ି ଆସନ୍ତି। ଯାହାକୁ ବାହୁଡା ଯାତ୍ରା କୁହାଯାଏ, ଜାଣିଚ? ବାହୁଡା ଦିନ ମାଉସୀ ମା ମନ୍ଦିର ପାଖରେ ରଥ ଅଟକେଇଥାଏ। ଓ ଉ ସେଠାରେ ପୋଡି ପିଠା ଗ୍ରହଣ କରାଯାଏ, ଜାଣିଚ ପୋଡା ପିଠା, ପୋଡ ପିଠା? ପୋଡାପିଠା ଖାଇଚ? ହାଲୋ। ଆଉ କେତେ ଖାଇଚ?
ହାଲୋ।
ପୋଡା ପିଠା ଖାଇଚ କି?
ହଁ।
ପୋଡ଼ପିଠା ପୋଡ଼ପିଠା
ତୁନି କ କଇ
ପୋଡପିଠା
ହଁ।
ପୋଡ ପୋଡପିଠା ଖାଇବାକୁ ବହୁତ ଟେଷ୍ଟି ଲାଗେ।
ହୁଁ।
ଫେବରେଟ୍ ମୋର।
ଆଚ୍ଛା। ଫେବରେଟ୍ କିନ୍ତୁ ହେଲୋ।
ହୁଁ।
ବର୍ଖା ବେଟ ହେଲା ମରା। ଜାଣିଚ?
ଆଉ ବରା
ବିଶ୍ବ ପ୍ରସିଦ୍ଧ ବରା।
ହଉ ଭାଇ ରଖୁଛି ଆଁ।